ହ୍ୟାଲୋ।
ହଁ ଲାଗିଲା ପା।
ହଁ, ହଁ ଲାଗିଲା, ଆଉ କଣ ସବୁ କରୁଛନ୍ତି ଆପଣ?
ଏଇଠିକି ଖାଇଥିଲ ସବୁ ରୋଷେଇ ମାନେ ବାସନ ପଡଥିଲା ମଜାମଜି କରିଥିଲି।
ଆଚ୍ଛା, ହଁ। ଆଉ କଣ ସବୁ ରୋଷେଇ କରିଥିଲେ ଆଜି?
ଏ ଭାତ ହେଇଥିଲା, ଡାଲମା ହେଇଥିଲା, ଭେଣ୍ଡି ଭଜା, ଶାଗ ଭଜା।
ଆଚ୍ଛା ହଁ ଆଉ ଆଉ ରଜ କେମିତି ମାନିଲେ?
ହଁ ରଜ ଏଥିରେ ବହୁତ ଭଲ ପଳିଲୁ।
ଆଉ ପରିବାରରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ।
ଆଉ ତମେ କୁଆଡେ ବୁଲିବାକୁ ଯାଇଥିଲ?
ନା, ମୁଁ ଜାଗା ଯାଇନି, ଠାକୁର ଦର୍ଶନ ପାଇଁ ମନ୍ଦିର ଗୁଡ଼ାକୁ ଯାଇଥିଲି ବୁଲିବା ପାଇଁ। ଆଉ ସେମିତି ହଁ ହଁ ଜଗନ୍ନାଥ ମନ୍ଦିର ଯାଇଥିଲି, ଏଇ ଯୋଉ ରାଇରଙ୍ଗପୁରରେ, ଯୋଉ ଅଛି ଜଗନ୍ନାଥ ମନ୍ଦିର। ସେଇଠିକୁ ଯାଇଥିଲି ଜଗା ଦର୍ଶନ କରିବା ପାଇଁ ଆଉ, ମୋତେ ଭଲ ଲାଗିଲା। ସେ ଜାଗାକୁ ଯାଇକି ଯାଇନଥିଲି ତ। ଆଉ ଆପଣ ହଁ ଆଉ ଆପଣ କେଉଁ କେଉଁ ଜାଗାରେ ବୁଲିଛନ୍ତି କି?
ହଁ ଆମେ ଯାଇଥିଲୁ, କଣ୍ଟେଲ ନୀଳମାଧବ।
ଆଚ୍ଛା ସେଇଠିକା ଜାଗା କେମିତି? ଅଛି ଟିକେ କ ହଁ
ଏପଟେ ଯାଇଥିଲୁ ଘଟଣା ତାରିଣୀ।
ଘଟଗାଁ ମନ୍ଦିର ଯାଇଥିଲେ ତାହେଲେ।
ମୋ ପୁଅର ଚୁଟି ପଡିଥିଲା ସେଇଠି।
ଆଚ୍ଛା ହଁ।
ଯାଇଥିଲୁ ସେପଟେ, ସମ୍ବଲପୁର ଲାଇଣି ଯୋଉ ହୀରାକୁଦୁ ଡ୍ୟମ୍।
ଆଚ୍ଛା ହଁ ହଁ ହୋଉ ତ ଆପଣ ହ ଆପଣଙ୍କ ପରିବାର ଲୋକଙ୍କ ସହିତ ଯାଇଥିଲେ?
ହଁ, ହଁ ହଁ ସ ଟୁରିଷ୍ଟ ଆମ ପରିବାର ଆଉ ଟୁରିଷ୍ଟ ବସ ରେ ଯାଇଥିଲୁ ଆଉ।
ହଁ। ଆଉ ଆପଣଙ୍କୁ, ଇଏ ଆପଣଙ୍କ ଘର
ଆମର ନୟାଗଡ଼।
ଆଚ୍ଛା ହଁ।
ନୟାଗଡ ଯେ ଭୁବନେଶ୍ୱରରେ ରହୁଚୁ ଆଉ।
ହୁଁ ଆଉ ବର୍ଷା ବର୍ଷା ହେଲା ସେପଟେ
ହଁ ଆଜି ବର୍ଷା ଜରିଆ ହେଇଛି।
ହଁ ଏପଟେ ବି ବର୍ଷା ହୋଉଛି। ହଁ ଏପଟେ ବି ବର୍ଷା ହଉଛି ସେମିତି। ହଁ ମତେ ମାଂସ ପିଠା ଆସେ।
କଣ କଣ ଜାଣିଛ ସବୁ?
ମତେ ମାଂସ ପିଠା ଆସେ। ଆଉ ଏମିତିକା ସବୁ ପିଠା ଆସେ କିନ୍ତୁ ମତେ ମାଂସ ପିଟା ବେଶୀ ବହୁତ ଭଲ ଲାଗେ ସେଠି ପାଇଁ
ତା ସେ ଭଲ। ହୁଁ ଆଉ ଆପଣଙ୍କର ହଁ ମାଂଶ ପିଠା ଯେମିତି ମାଂସ ଯେପରି ରୋଷେଇ କରା ହୁଏ ନା। ସେମିତି ହିଁ ମସଲା କଷିକି ମସଲା କଷିକି ମାଂସ ଯେପରି କ। କଷିକି କଷିକି ଭାଜି ହେଇଗଲା ପରେ ପାଣି ଦେଇକି ଯୋଉ ଫୁଟିଯିବ। ଫୁଟିଲା କିପରେ। ଆଉ ପତ୍ର ସ ସେଇ ସେଇଟା ହିଁ ଭଲ ଲାଗେ।
ଓହୋ ଆମର ଏପଟେ
ଆମର ଏପଟେ କଣ ଏଇ ଯୋଉ ସୁଜିିକା କକେରା ସୁଜି କାକେରା, ଇଟିଲି, ବରା, ମଣ୍ଡା ଏଇଗୁଡା ଆମେ ସବୁ। ଆଉ ପୋଡପିଠା।
ହଁ ହଁ ଏସବୁ। ହଁ ହଁ। ଆଉ କେମିତି ସୁଜି କାକରା ଆପଣ ତିଆରି କରନ୍ତି? ଟିକିଏ ମୋତେ କହିଲେ?
ଆମେ ଉଁ ହଁ। ଆଗ ପାଣି ଦିଆହବ ଯେତିକି ପାଣ କି ସେତିକି ସୁଜି। ଆଗ ପାଣି ଦିଆହବ ତାପରେ ଯେ ପାଣି ଦି ତା ତାଲା ପରେ ଚିନି ଲୁଣ ଟିକେ ଦିଆହବ।
ହଁ ହଁ।
ତାପରେ ଫୁଟିଲା ମାନେ ଯଉ ପାଣି ଯେତିକି ରଥିବ ସେଇ ମାପରେ ହିଁ। ସୁଜି ତମେ ମାପିକି ରଖିଥିଲେ ପାଣି ଫୁଟିଲେ ଆଣ୍ଟି କାଣ୍ଟି ତାକୁ ବ କରିବ।
ଆଛା ଆଚଛା ସେଛି ଆଉ। ହଁ।
ଯନ୍ତୁ ଟା ଚକଟିକି ତାଙ୍କୁ କାକିରା ପିଠା କରିବ ଆଉ।
କିଛି ବଦାମ ଫଦାମ କିଛି ପୋକା ହୁଏକି ବଦାମ, କାଜୁ।
ସେଟା ବାଦାମ ନହିଁ ସେଇଟା ସାଧା। ଆଉ ନଡିଆ ତାକୁ ସଧେଇକି ଡେଇକି ଖଆଡିକି ତାକୁ ପୁର ଦିଆ ହ ଭିତରେ ଆଉ।
ଆଚ୍ଛା ହଁ।
ନଡିଆ ଚିନି ରେ ଖଡା ହବ।
ହଁ କାକରା ବି ମୁଁ ଶୁଣିଛି କିନ୍ତୁ ଖାଇନି। ସେ।
ଆଉ ଆମର। କାକିରା ଟା ଆମେ ସବୁ ମାନେ ସବୁବେଳେ ଆମେ କରୁ।
ଆଛା ହୁଁ ।
ତମେଁ କାଳି ଯାଇ ଯାଇଥିଲ।
କଣ?
ଚିଲିକା ଚିଲିକା ଯାଇଥିଲ?
ନା ନା ଯାଇନି ମୁଁ କାହା ବି ଯାଇନି ବୁଲିବା ପାଇଁ।
ହଁ।
ଆପଣ ଯାଇଥିଲେ ଚିଲିକାକୁ?
ନା ସେପଟେ ମୁଁ ଯାଇନି।
ଆଚ୍ଛା ହଁ ହଁ।
ସେପଟ ଲାଇନି ଯାଇନି।
ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି କି?
ଆମର ଆମ ବାବୁ ମୁଁ ଆମ ମୋ ଝିଅ ମୋ ପୁଅ।
ଆଚ୍ଛା ହୁଁ।
ଚାରି ଜଣ। ଆଉ ଗାଁରେ ଶାଶୁ ଶ୍ୱଶୁର ଅଛନ୍ତି ଆଉ
ହଁ ହଁ ସେମିତି କାହିଁ
କଣ କହିଲେ?
ହଁ ସେମିତିକାହିଁ କହୁଛି କହୁଛି ଆଉ ଆପଣ ମାନେ ବାହାରେ ରହୁଛନ୍ତି। ଆଉ ଶାଶୁ ଶ୍ୱଶୁର ଘରେ ରହୁଛନ୍ତି ହଁ ଆଉ କଣ ସବୁ କିଛି ବୃତ୍ତି କିଛି କରୁଛନ୍ତି କି ଆପଣ?
ନା ନା କିଛି ମୁଁ କରିନି। କିଛି ମୁଁ କରୁନି ଘର କାମ ଆଉ ହ
ନା ସେଗୁଡା ହିଁ କରିଥିଲି ନା? ନା ମୁଁ ଏଇ ସିଲେଇ ଫିଲେଇ ମୁଁ ଏଇ ସିଲେଇ ଫିଲେଇ ଶିଖିଛି ସିଲେଇ କରେ ତ ମୋର ଛୋଟ ଛୁଆ ଅଛି ମୁଁ ଏବେ କରି ପାରୁନି। ମୁଁ ବର୍ଷେ ବି ହେଇନି ମୋ ଛୋଟ ଛୁଆର ତ ସେଥିପାଇଁ ମୁଁ କରେନି କେତେବେଳକୁ ଫାଙ୍କା ହେଲେ କୋଉଗୁଡା ଛିଡି ଯାଇଥିଲେ ଜିନିଷ ଗୁଡା ସେଗୁଡା ମୁଁ କରିି ଦେ ସିଲେଇ ଫିଲେଇ।
ହଁ ଏବେ ଛୋଟ ଛୁଆ କୁ ଛାଡିକି କଣ ସିଲେଇ କରିବ? ତାକୁ ତ ଧଇବ ଖୁଆଇବ ସବୁ କାମ କରି ଯାଉଥିବ। ହଁ ସମୟ ହବନି। ସେପଟେ ଆମ ଗାଁରେ ବି ଗୋଟେ ଝିଅ ରାଇରଙ୍ଗପୁର ଯାଇଛି। ରାଇରଙ୍ଗପୁର।
ହୁଁ।
ସେଇଠି ଅଛନ୍ତି।
ହୁଁ।
ହଁ।
ହୁଁ
ଆମ ଗାଁର ଗୋଟେ ଝିଅଟେ ରହିଛି ଆଉ ସେପଟେ
ଠିକ ଅଛି।
ଆଉ ଦଶହରା ବୁଲିବାକୁ ଆସ ଆସିଲ ଏ କେତେବେଳେ ଦଶରା। ଦଶହରା ବୁଲିବାକୁ ଆସିଛ କେତେବେଳେ?
ନାଁ ଯାଇନୁ।
ଆଉ ଆସ କେତେବେଳେ ବୁଲିକି ଯିବ ଦଶରା ଟାଇମ।
ହଁ ହଁ ଯିବା। ଆଉ ସେମିତିକା ଛୁଟି ମିଳିନି ନା। ହଁ ସେମିତିକା ଛୁଟି ମିଳେନି।
ହଁ ଛୁଟି ମିଳିଲେ ଆସିବ ଆଉ। ଏବେ ରଥଯାତ୍ରାକୁ ଯାଇଥିଲ ବୁଲିବାକୁ ତମର ତ ସେପଟେ ଯାଇଥିଲ ଆଉ। ହଁ।
ଶୀତଦିନ ହବ ତ୍ର
ଅ ହ।
ତେଇଷ୍ଟା ଷୋଳ ତାରିକ। ହଁଇଠି ଯିବା ପାଇଁ ପରେ ରାଇରଙ୍ଗପୁର କୁ
ହଁ। ଆଉ କଣ ସବୁ?
ଆଉ କଣ ଚାଷ ବାସ ଏତିକି ନାହିଁ ଆର। ହଁ ଚାଷ କରନ୍ତି କି ନାଇଁ ଚାଷ କରନ୍ତି କି ନାଇଁ ଆପଣ ମାନେ?
ଚାଷ ମାନେ ଗାଁରେ ଚାଷ କରନ୍ତି ଆଉ କଣ?
ହଁ ହଁ ଆପଣ ତ ବାହାରେ ରହୁସନ୍ତି।
ହଁ ହଁ ବାହାରେ ଅଛନ୍ତି।
ହୁଁ
ଆମର ଛୁଆ ସବୁ ବଡ ବଡ ହେଇଗଲେଣି ବା।
ହୁଁ।
ଛୁଆ ବଡ ହେଇଗଲେଣି।
ହୁଁ।
ହଁ। ଆଉ ତମର ସେପଟେ ଆଉ କଣ ଭଲ ଜାଗା ଅଛି?
ହୁଁ।
ସେପଟେ ଭଲ ଜାଗା ଆଉ କଣ?
ଏପଟେ ତ ମୁଁ ଯାଇନି ସେମିତି କଉ ସେମିତି ଜାଗାକୁ ଆଉ କଣ ବା କହିବି।
ହଁ ହଁ।
ଏଇ ଯେଉଁ ଯଉ ମ ବାରିପଦାରେ ମଧ୍ୟ ଭଲ ରଥଯାତ୍ରା ହୁଏ ମୁଁ ଦେଖିଛି ସେଠି ବହୁତ ସୁନ୍ଦର ଭାବରେ ହୁଏ ଆଉ ବହୁତ ଭିଡ଼ ବି ହୁଏ ସେଠି।
ହୁଁ ତମ ଖାଇବା କଣ ପ୍ରସନ?
ହଁ ମତେ ଖାଇବାକୁ ସେମତି କିଛି ନୁହେଁ ମତେ ପିଠା ଭିତୁରୁ ସେ ଆରି ଆରିସା ପିଠା ବି ମୋତେ ଭଲ ଲାଗେ ଆଉ ମାଂସ ପିଠା ଏଗୁଡା ମତେ ଫେବରୋଇଟ୍ ମତେ ପସନ୍ଦ ବହୁତ।
ହଁ ହଁ ଆରିସା ହଁ ଆରିସା ପିଠାଟା ଭଲ।
ହଁ ହଁ ଏପଟେ
ହୁଁ ଆରିସା ପିଠାଟା ତମକୁ ଆସେ ନା?
ମତେ ଆସେନି ସେଇଟା ମୋ ଶାଶୁ କରିଦିଅନ୍ତି ତ ମୁଁ ଖାଇଛି।
ତମ ଶାଶୁରେ ଏକାଠିଇ ଅଛନା
ନା ନା ବାହାରେ ଆମେ ଯାଇନୁ ଆମ ହ ଆମ ତାଙ୍କ ବାପା ବାବୁର ବାପା ସେମାନେ ହିଁ ଯାଆନ୍ତି। ଆମେ ନୁହୁଁ। ଆମେ ଘରେ ହିଁ ଥାଉ ଶାଶୁ ଓ ଶଶୁରଙ୍କ ସହିତ ଯାଇନୁ।
ହଁ ହଁ।
ହଁ।
ଆଛା କ ସ ସିଏ ଧରାଧରି କରିଥିବେ।
ଆଜ୍ଞା।
ଛୁଆକୁ ସବୁ ଧରା ଧରି କିଏ କରୁଛି? ତମ ଛୋଟ ଛୁଆ କୁ। ହେ କହିଲୁ ପଳା।
ଛେଳି ନେଇକି ଯାଇଥାନ୍ତି ଆଉ। ଶାଶୁ ବି ହଁ ହାଲୋ।
ହଁ।
ହଉ ଠିକ୍ ଅଛି।
ହଁ।
ହାଲୋ।
ହଁ କୁଅ। ହଉ ରଖିଲି ରଖୁଚି।
ହଁ ହଁ।